ତୋର
ହ୍ୟାଲୋ, ମ୍ୟାମ୍ ନମସ୍କାର।
ହଁ ମ୍ୟାଡ଼ାମ୍ ନମସ୍କାର। କଣ କରୁଚନ୍ତି?
ଏୟା ଠାକୁର ପୂଜା କରୁଥିଲି ତ ଆପଣ କଲେ ଆଉ।
ଆଚ୍ଛା ଏଇ ଯୋଉ ସନ୍ଧ୍ୟା ଦଉଥିଲେ ତ?
ଆଜ୍ଞା, ଆଜ୍ଞା।
ଆଚ୍ଛା। ଆଉ ସନ୍ଧ୍ୟା ଦେଇ ସାରି କଣ କରିବେ ଆପଣ?
ଏଇନା ତ ସେମିତି କିଛି କାମ ନାହିଁ। ନା ଫ୍ରି ଅଛି ପୁରା।
ଆଚ୍ଛା ସନ୍ଧ୍ୟା ବେଳେ କିଛି ଖାଇବାକୁ କରନ୍ତିନି?
ନାଇଁ ସନ୍ଧ୍ୟାବେଳେ ସେମିତି କିଛି ଖାଉନି। ନି ତ ଯୋଉ ଆମର ଜଳଖିଆ ହେରିକା ଅଛି ଖାଇବୁ ଆଉ।
ଆଚ୍ଛା, ଆଉ ରାତିରେ କଣ କରିବେ ଖାଇବାକୁ?
ରାତିରେ ମାମା ତ ଆମର ନାହାନ୍ତି ମାମା ଆସିଲେ ପଚାରିକି କ କରିବି ଆଉ।
କୁଆଡେ ଯାଇଚନ୍ତି କି?
ଯାଇଛନ୍ତି ଏଇ ଟିକେ ନାକୁ ଏଇ ପାଖରେ ଏଇଟିକି ଯାଇଛନ୍ତି।
ଆଚ୍ଛା ଆଉ ଖରାବେଳେ କଣ କରିଥିଲେ ଖାଇବାକୁ?
ଆ ଭାତ, ଡାଲି, ଆଉ ଭଜା, ଆଳୁ ଭର୍ତ୍ତା, ଆଉ ଖଟା ହେରିିକା ଆଉ ଆଚର।
ଆଚ୍ଛା ଆପଣ ସବୁ ଏକା କରିଥିଲେ?
ନାଇଁ ମାମା ଅଛନ୍ତି ମିଶିକି କରିଦଉଛୁ।
ଗ୍ୟାସ୍ ରେ ନା ଚୁଲିରେ?
ନାଇଁ ଚୁଲିରେ ହୁଏ ଆମର ବେଶୀ।
ଆଚ୍ଛା ହଁ ଚୁଲି ରୋଷେଇ ତ ବହୁତ
ଆଜ୍ଞା, ଆଜ୍ଞା।
ହୁଁ, ସେ
ଆଜ୍ଞା ଚୁଲିରେ ଆମର ମେନ୍ ହଉଛି ସବୁବେଳେ ଭାତ ବସେ ନା ତ ଭାତ ଯେହେତୁ ବସିଥାଏ ଆଉ କିଛି ବି କରିଦେବାକୁ ଭଲ ସହଜ ହୁଏ ଆଉ।
ହଁ ହଁ, ସେଟା ତ ସତ କଥା।
ଆଜ୍ଞା,
ହଁ,
ଆଉ ଆପଣ, ଆପଣ କଣ କରୁଛନ୍ତି?
ମୁଁ ଏଇ ଶୋଇ ପଡିଥିଲି ଟିକେ ତ ଏଇନେ ଉଠିକି ଟିକେ ଗୋଡ ହାତ ଧୋଇ ଧାଇକି ଆସିକି ଏଇଠି ବସିଚି ଆସି ଛାତ ଉପରେ।
ଓ ହୋ।
ଆଉ ଆପଣଙ୍କୁ ରଥଯାତ୍ରା ଭଲ ଲାଗେ?
ଆଜ୍ଞା ବହୁତ ଭଲ ଲାଗେ।
ଯାଆନ୍ତି ଦେଖିବାକୁ?
ଆ ସେମତି ତ ମତେ ମାନେ ସେମିତି ସୌଭାଗ୍ୟ ମିଳିନି କେତେବେଳେ ଯିବାର ଅଛି ଆଉ।
ଆପଣଙ୍କ ଗାଁ ରେ ରଥ ଟଣା ହୁଏ?
ହଁ ଯୋଉ ଏମିତି ଛୋଟ ଛୋଟ ପିଲା ଟାଣନ୍ତି ଦେଖିଛି।
ନାଇଁ ବଡ ରଥ ବି ଗୋଟେ ଗୋଟେ ଯୋଉ ଥାଆନ୍ତି ଠାକୁର ଆପଣଙ୍କ ଗାଁରେ ଟଣା ହୁଏନି?
ନାଇଁ ନାଇଁ ଆମର ପାଖରେ ସେମିତି ନାହାନ୍ତି।
ଆଛା ଆପଣଙ୍କର ମାନେ ପୁରା ପୁରୀରେ ଯାହା ଟଣା ହୁଏ।
ଆଜ୍ଞା, ସେଠି ହୁଏ ଆଉ ପାଖାପାଖି ଅଛନ୍ତି ଗାଁ ପାଖାପାଖି ଅଛନ୍ତି ସେସବୁରେ। ଅନ୍ତି, ଯାହା ହେଲେ ବି ଆମ ଗାଁ ଠୁ ହବ ଚାରି ପାଞ୍ଚ କିଲୋମିଟର ହେଇଯିବ।
ଆମର ଏଠି-ଇ-ଇ-ଇ ଛୋଟ ଛୋଟ ରଥ ବି ଆସେ, ତାପରେ ଆମର ଏଠି ବଡ ରଥ ରଥ ବି ଟଣା ଯାଏ ଆମର ବଡ ରଥ ବି ବହୁତ ଲୋକ ହୁଅନ୍ତି। ଆମର ଏଠି ଆମର ଏଠି କଣ, ନା ଛୋଟ ଛୋଟ ରଥ ଯୋଉ ଟଣା ହୁଏ, ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଛୋଟ ଛୋଟ ପିଲା ଟାଣନ୍ତି। ଆଉ ବଡ ରଥ ଆମର ଏଠି କଣ ନା ସବୁ ଜାଗାରେ ଆମର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆମର ଯାଆନ୍ତି। ଆମର ଏଠି ଗୋଟେ କେବଳ ଜଗନ୍ନାଥ। ହେଲା ହଁ ଗୋଟିକିଆ ମୂର୍ତ୍ତି ଆମର ଜଗନ୍ନାଥ ଏଠି। ରଥରେ ବହୁତ ଲୋକ ହୁଅନ୍ତି।
ହଁ ତ ସମସ୍ତେ ଆମକୁ ତ-ଅ-ଅ-ଅ ମାନେ ଜଗନ୍ନାଥ ବହୁତ ପସନ୍ଦ ତ ସମସ୍ତେ କାଇ ଯିବେ?
ହଁ ଆଉ ମତେ ତ ମାନେ ପୁରୀ ଯିବା ପାଇଁ ବହୁତ ଇଛା। କିନ୍ତୁ ଟିକେ ଏଇ ମୋର ବାନ୍ତି ପ୍ରୋବ୍ଲେମ୍ ପାଇଁ ମୁଁ ଯାଇପାରୁନି।
ଆପଣଙ୍କର କୋଉ ଡିଷ୍ଟ୍ରିକ୍ଟ କି?
ଆମର ଅଛି, କୁହନ୍ତୁ ଆପଣ ଇଏ ପୁରୀରେ ଦେଖ ନ୍ତି, ଆପଣ ଟିଭି ରେ?
ଆଜ୍ଞା,
ଆଛା, ମତେ ବି ସେ ମୁଁ ସେଇ ଟିଭି ରେ ଦେଖେ ଆମର ଦେବସ୍ନାନ ପୂର୍ଣ୍ଣିମା ହେଲା ରଥଯାତ୍ରା। ଯାତ୍ରା ହେଲା ମୋର ବହୁତ ଇଚ୍ଛା ଟିକେ ଯିବା ପାଇଁ ଠାକୁରଙ୍କୁ ଟିକେ
ଆପଣଙ୍କର କୋଉ ଡିଷ୍ଟ?
ଆମର କଟକ।
ଆଛା ହଁ ତ ଯିବାକୁ ଟିକେ ପ୍ରୋବ୍ଲେମ ହଉଥିବ ଆଉ।
ହଁ ଆଉ ମତେ ପୁରୀରେ ମତେ ବହୁତ ଇଚ୍ଛା ଯାଇଙ୍କି ଠାକୁରଙ୍କୁ ପାଖ ପାଖରୁ ପୁରା ଦେଖିବା ପାଇଁ କିନ୍ତୁ ସେମିତି ତ ସୁବିଧା ସେଇ ମୋର ବାନ୍ତି ପ୍ରୋବ୍ଲେମ ପାଇଁ ମୁଁ ଯାଇପାରୁନି, ତାପରେ ଏବେ ଆମର ହଁ ଏବେ ଆମର ରଥଯାତ୍ରା ଟାଇମ ରେ ଟିକେ ଭିଡ ଅଧିକା ରୁହେ ନା। ଟିକେ-ଏ-ଏ-ଏ ଅଣନିଃଶ୍ବାସୀ ମୁଁ ହେଇପଡେ ମାନେ ଭି ଭିଡ ଜାଗାରେ ଏମିତିରେ ବି ମୁଁ ବଜାର ଗଲେ ଗାଡି ଘୋଡା ଯିବା ଆସିବାରେ ମୋର ଏକ୍ ରେ ବାନ୍ତି ପ୍ରୋବ୍ଲେମ ଗାଡିର ଗୋଟେ ଗ୍ୟାସରେ ବି ମୋର ବାନ୍ତି ହୁ ହୁଏ ଆଉ ସେନାକୀ ଜନ ଗହଳି ଜାଗାରେ ଟିକେ ବେଶ ଟାଇ ରହିପାରେନି ଯେମିତି ମତେ ଟିକେ ଅଣ ନିଶ୍ୱାସ ଅଣନିଶ୍ୱାସୀ ଲାଗେ ମତେ ଜନଗହଳି ଜାଗାରେ କିମ୍ବା କଉଠି ମାନେ କୌଣସି ଜାଗାରେ ମାର୍କେଟ ଜାଗାରେ ରହିଲେ ମାନେ ତାର ଯୋଉ ପ୍ରଦୂଷଣ ଗ୍ୟାସ ରେ ମୋର ଟିକେ ବାନ୍ତି ହୁଏ ପେଟ ପେଟ ମୋଡିକି ମୁଣ୍ଡ ଫୁଣ୍ଡ ବୁଲେଇ ପକାଏ। ହଁ ତ ସେଇଥିପାଇଁ ମୁଁ ଟିକେ ଯାଇପାରେନି। ଆଉ ଯିଏ ଗଲା ମାନେ ରଥଯାତ୍ରାରେ ଆମେ ହଁ ପୁରୀରେ ଯଦି କୌଣସି ଛାତ ଉପରେ ଛିଡା ହେଇକି ଯଦି ଦେଖିପାରିବା ତାହେଲେ ଭିଡ ନଥିବ ଉପରୁ ଥାଇ ଠାକୁରଙ୍କୁ ଦେଖିପାରିବା ଆଉ ଯଦି ତଳେ ରହିବା ତାହେଲେ ମୁଁ ମାନେ ଦେଖିପାରିବି ନା କେବେ ତ ଦେଖିନି ବହୁତ ଇଛା ଅଛି ମୋର। ମୋର ତ ଇଚ୍ଛା ଅଛି ମାନେ ଏଇ ଆମର ଦେବସ୍ନାନ ପୂ୍ଣ୍ଣି ପୂର୍ଣ୍ଣିମା ତ ଦେଖିବାକୁ ଇଛା ଅଛି ବାକି ନହେଲେ ବହୁତଇଛା ଅଛି ଯେ ରଥଯାତ୍ରା ପୂର୍ବରୁ ଯାଇକି ରହିକି ଠାକୁରଙ୍କର ରଥଯାତ୍ରା ଦେଖିକି ତାଙ୍କର ହେରା ପଞ୍ଚମୀ ପାଖ ପାଖରୁ ତାଙ୍କର ପ୍ରତ୍ୟେକଟି ମାନେ ଯେତେ ନୀତିକାନ୍ତି ଅଛି ଆଉ ବାହୁଡା ଯାତ୍ରା ସରିବା ପର୍ଯ୍ୟନ୍ତ ସୁନାବେଶ ଯାଏଁ ସବୁ କିିଛି ଠାକୁରମାନେ ରଥକୁ ଆସିବାରୁ ରଥରୁ ଯିବା ଯାଏଁ ପୁଣି ମନ୍ଦିରକୁ ଯିବା ଯାଏ ମୋର ବହୁତ ଇଛା ସବୁ କିଛି ଦେଖିବାକୁ।
ଆଜ୍ଞା।
ବାକି ଠାକୁରଙ୍କର ଯାହା ଇଚ୍ଛା ଠାକୁରଙ୍କର ଯାହା ଆଉ ପୁରୀ ସମସ୍ତ ଚନ୍ଦ୍ରରେ ଗାଧେଇଛନ୍ତି କେବେ?
ହଁ ବହୁତ ଥର ଗଧେଇଛି।
ଭଲ ଲାଗେ ଆପଣଙ୍କୁ?
ହଁ।
ଏବେଣି କି ପୁରୀ ସମୁଦ୍ରରେ କଣ ହଉଛି ମ୍ୟାଡାମ ସେଠି ବି ମାନେ ଆଉ ମାନେ ଠାକୁ ଠାକୁରଙ୍କର ଭାବ ଆଉ ଆଗରୁ ମାନେ ପୁରୀ ସମୁଦ୍ରକୁ ଗଲେ ଯୋଉ ଠାକୁରଙ୍କର ଭାବ ମିଳୁଥିଲା ଏବେ ଆଉ ସେ ଭାବ ମିଳୁନି ଏବେ ସବୁ କଣ କରୁଛନ୍ତି ନା ସେ? ଜାଗାରେ ନ ମାନେ ଆମିଷ ସେ ଜାଗାରେ ବିକ୍ରି କଲେଣି। ଯାହାଫଳରେ କି ଆମେ ସେ ଜାଗାରେ ଆଉ ହଁ। ଠାକୁରଙ୍କର ଆଉ ଭାବ ପାଉନାହାନ୍ତି ସେ ଜାଗାରେ। ସେ ଆମ ହଁ ସେ। ଆମିଷ ଭୋଜନ ସେଠି ଟିକେ ବନ୍ଦ କରିବା କଥା ଯାହା ନିରାମିଷ ଉପରେ ପକେଇବା କଥା ବାକି ଠାକୁରଙ୍କର ଶ୍ରୀମନ୍ଦିରକୁୁ ଲାଗି ସମୁଦ୍ରଟେ ସେଇ ସମୁଦ୍ର ପାଖରେ ଆମିଷ ନିଷେଧ କରିବା କଥା ଯୋଉଟା କି ହେଇପାରୁନି ସେଇଥିପାଇଁ ଟିକେ ଟିକେ ଚ ଆମେ ସିନା ହ ଆମେ ଆମର ଓଡିଶାରେ ଚଳିଯାଉ ଯୋଉମାନେ ବିଦେଶରୁ ଆସୁଛନ୍ତି ସେମାନେ ଠାକୁରଙ୍କ ଭାବ ନେଇ ଆସୁଛନ୍ତି ଠାକୁରଙ୍କର ଆତ୍ମକାହାଣୀ କିଛି ବି ଶୁଣିଛନ୍ତି। ଆଉ ସେ ସମୁଦ୍ର ପାଖକୁ ବି ଯା ସମୁଦ୍ର ପାଖରୁ ହିଁ ଠାକୁରଙ୍କର ମାଟି ଖୋଳିକି ବାହାରିଥିଲା। ଥିଲା ଠାକୁରଙ୍କର ମନ୍ଦିର। ଚୂଡା ଦେଖା ଯାଇଥିଲା ତ ସେ ସମୁଦ୍ର ପାଖରେ ଯଦି ଆମିସ ବିକୁଛନ୍ତି ସେଇ ସବୁ ଜିନିଷ ତ ପ୍ରତି ଟିକେ ଭଲ ଲାଗୁନି କାରନା ବାହାରୁ ଲୋକ ଆସିକି ଏଇ ମୁଁ କାନ୍ଦିବି ଗୋଟେ ଜିନି ଦେଖୁଥିଲି ବାହାରୁ ଗେ ଜଣେ ଗୋଟେ ଝିଅ ଆସିକି ଶ୍ରୀମନ୍ଦିର ଉପରେ ଭିଡିଓ ବନେଇଥିଲେ।
ହଁ ହଉ।
ଭଲ ଲାଗିଲାନି ହଁ ସେଟା ଟିକେ ଭଲ ଲାଗିଲାନି ଟିକେ।
ଆ ସେ।
କାହିଁକି ତାଙ୍କୁ ସେଇଟା କାହିଁକି ସେ ସେତିକି ସେ ସେତିକି ଭାବ ନେଇକି ଆସିଥିଲେ ମୁଁ ତ ମୁଁ ନିଜ ଅଛି ଆମ ଓଡିଶା। ଲୋକଙ୍କର ଯେତିକି ଭାବ ଅଛି ଠାକୁରଙ୍କ ପ୍ରତି ବାହାର ବିଦେଶ ଲୋକଙ୍କର ତାହାଠୁ ବି ଅ ଅଧିକା ହେଲାଣି ଏବେ ସିଏ ମାନେ ଏତେ ନିଜର ମନୋଭାବ ନେଇ ଏତେ ଦୂର ମାନେ ପଳେଇ ଆସୁଛନ୍ତି ଠାକୁରଙ୍କ ପାଖକୁ। ଏତେ ଖୁସି ମାନେ ଇଏ ହେଇକି କିନ୍ତୁ ତାଙ୍କୁ ଯଦି ସେତିକି ଶାନ୍ତି ନ ଲାଗିବ ତାହେଲେ କଣ କରିପାରିବା?
ଆଜ୍ଞା।
ଟିକେ ବନ୍ଦ ହେଲେ ଟିକେ ଭଲ ଲାଗନ୍ତା।
ଆଜ୍ଞା, ଆପଣ ତାହେଲେ ମୂଳରୁ ତ ଦେଖି ନାହାନ୍ତି?
ହୁଁ।
ମୁଁ କହିଲି ଆପଣ ତାହେଲେ ମୁଲସୁ ରଥଯାତ୍ରା ଦେଖି ନାହାନ୍ତି।
ନାଇଁ ମୁଁ ଦେଖିନି ମୁଁ ସେ ଟିଭିରେ ଦେଖିଛି ବାକି ମୋର ବହୁତ ଇଚ୍ଛା ପୁରୀରେ ରହିି କି ଦେଖିବା ପାଇଁ ଦେଖାଯାଉ ଠାକୁରଙ୍କର ଯଦି ସେମିତି ସୌଭାଗ୍ୟ ଥାଏ କେବେ। ତାହେଲେ ମୁଁ ନିଶ୍ଚିନ୍ତ ଦେଖିବା ପାଇଁ ଚେଷ୍ଟା କରିବି। ହଁ ଡୋରି ଲାଗିଲେ ତ ଆମେ ଏମିତିରେ ପୁରୀ କିି ଯାଇ ପାରୁଛନ୍ତି। ବାକି ଠାକୁରଙ୍କ ଡୋରି ଲାଗୁ କେବେ ମୁଁ ରଥଯାତ୍ରାରୁ ପୁରା ସୁନାବେଶ ଯାଏଁ ସବୁ କିିଛି ଦେଖିକି ଆସିବା ପାଇଁ ମୁଁ ଚାହିଁବି। ସେଇଟା ତ ଆମର ଭାଗ୍ୟ ସେଇଟା ଯୋଉ ମାନଙ୍କ ଘର ପୁରୀରେ ତାଙ୍କ ଭାଗ୍ୟ କେତେ ଯେ ସେ ପୁଣ୍ୟ କରିଥିଲେ।
ଶ୍ରୀମନ୍ଦିରରେ ମାନେ ଶ୍ରୀମନ୍ଦିର ସାମ୍ନାରେ ବି ଯୋଉମାନଙ୍କ ଘର ସେମାନଙ୍କର ବି କି ଖୁସି। ଆମ ପୁରୀ ରଥଯାତ୍ରା ଦେଖୁଛନ୍ତି ସେ
କ କହିବାକୁ ଗଲେ ସେ ତ ପୁରା ପୁଣ୍ୟ କରିଥାଏ ମାନେ କହୁ ଜନ୍ମରେ ତାଙ୍କୁ ପୁଣ୍ୟର ଫଳ ମିଳିଯାଇଛି ଆଉ। ପୁରୀରେ ମାନେ ଶ୍ରୀମନ୍ଦିର ଆଗରେ ଘର କରି
ହଁ ହଁ। ହଁ ତାଙ୍କ ମୁଁ ମାନେ ଭାଗ୍ୟ ଆହୁରି ସେବାୟତ ମାନଙ୍କର ଆହୁରି ଭାଗ୍ୟ। ଠାକୁରଙ୍କ ପାଖରୁ ଦେଖି ପାରୁଛନ୍ତି। ମୋର ତ ବହୁତ ଇଚ୍ଛା ଠାକୁରଙ୍କୁ ଯାଇକି କୁଣ୍ଢେଇକି ତାଙ୍କୁ ପୁରା ପାଖରୁ ଦେଖିବା ପାଇଁ। ନିଜର ଦୁଃଖ ସବୁ କିଛି ଠାକୁରଙ୍କ ପାଖରେ। ଜଣେଇବା ପାଇଁ ଆମ ଜଗତର ନାଥ ଜଗନ୍ନାଥ ସବୁ ଦେଖୁଛନ୍ତି।
ଆଜ୍ଞା।
ଆ ଆଉ ଆପଣ ଆଜି କଣ ରାତିରେ କରିବେ ଭାବିଛନ୍ତି?
ରାତିରେ ଡ଼ିସାଇଡ଼ ହେଇନି କିଛି ପଚାରିକି କରିବି ଆଉ। ମୁଁ ଉପରେ ଅ ଅଛନ୍ତି ମାମା ହେରିକା ତ ତାଙ୍କୁ ପଚାରିକି କରିବି ଆଉ।
ଆଛା କଣ ରାତିରେ ଭାତ ହୁଏ ନା ରୁଟି ହୁଏ ନା
ହଁ ଭାତ ରୁଟି ସବୁ ଚଳିବ ଆମର ବାବା ହେରିକା ଖାଉଛନ୍ତି ଭାତ ଖାଉଛନ୍ତି। ମାମା ରୁଟି ଖାଉଛନ୍ତି।
ଆଛା ପୁଣି ରାତିରେ ସେଇ ଦିନର ଯୋଉ ଦିନରେ ଯୋଉ ରୋଷେଇ କରିଥାନ୍ତି ସେଇ ସବୁ ଥାଏ ନା ସେଥିରେ ପୁଣି କିଛି ଅଲଗା ରୋଷେଇ ହୁଏ ମାନେ ତରକାରୀ ଆଇଟମ କି ଭଜା ଆଇଟମ୍?
ନାଇଁ ନାଇଁ ଆମର ମାନେ ଯାହା ସିଏ ତକାରୀ ହଉ ସେ ଭଜା ଭଜା ହଉ ଅଳ୍ପ ଆ ଖାଇବୁ ଯେମିତି ଲସ୍ କିଛି ନ ହେଇପାରିବ ଆଉ। ସେଇ
ହଁ। ଏଇଆ ତାହେଲେ ସବୁ କଥା। ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?